ହାଲୋ।
ହାଲୋ, ହଁ କଣ କରୁଚ?
ଏଇଠି ବସଚୁ ରୋଷେଇ ସାରିକି ଆଉ, ଝିଅ ଟିଉସନ ରୁ ଏବେ ଆସିଲା ବସିଛୁ। ତମେ କଣ କରୁଚ?
ଏଇ ମୁଁ ବସିଛି ଆଉ, ଆମର ରୋଷେଇ ହବ ଆଉ, ମୁଁ ପୁରୀ ତ କରିବି ସାଙ୍ଗେ ସାଙ୍ଗେ। ଆଉ ତରକାରୀ ସୋଲା ବୁଟ ଭିଜେଇଛି, ଖାଲି ପ୍ରେସରରେ ମିଶାଇ ଦେଲେ ହେଲା ଆଉ। କଷିବି ମସଲା କଷିକି କରିବି ଆଉ ପୁରୀ ସାଙ୍ଗେ ସାଙ୍ଗେ ଛାଣିବି ଆଉ, ମୁଁ ରୋଷେଇ ବହୁତ୍ ସ୍ପିଡି ରେ କରେ।
ହୁଁ ହୁଁ। ଆଉ ତମ ଆଡେ କଣ କେମିତି ହେଲା ରଜ ଏ ବର୍ଷ।
ରଜ ବଢିଆ ସେ ହେଲା, ରଜ ମହୋତ୍ସବ ହେଇଥିଲା। ଆ ପିଠା ପଣା ସବୁ ହେଇଥିଲା, ଦୋଳି ହେଇଥିଲା। ସବୁ ଟେଣ୍ଟ ବନ୍ଧା ହେଇଥିଲା, ତାପରେ ସବୁ ନାଚ ଗୀତ। ସବୁ ପୁଚି କବାଡ଼ି। ଚେୟାର ଏ ସବୁ ହେଇଥିଲା, ସବୁ ଭାଗ ନେଇଥିଲେ ସବୁ। ଆମ ବାହାଲା ଝିଅ ମାନଙ୍କୁ ସବୁ ନିମନ୍ତ୍ରଣ କରିଥିଲେ, ଆମେ ସବୁ ଯାଇଥିଲୁ। ଆଉ ସବୁ ବଢିଆ ସେ ରଜ ଏଥର ହେଇଛି।
ଓହୋ, ନାଇ ମହୋତ୍ସବ ପଡିଲା ଠୁ ସବୁ ଗାଁ ରେ କରୁଛନ୍ତି ଏବେ।
ଆଗରୁ ହଉନଥିଲେ ଏବେ ରଜ ମହୋତ୍ସବ ସବୁ କରୁଛନ୍ତି।
କରିକି କରୁଛନ୍ତି ବା, ଭଲ ହଉଛି ସେଥିପାଇଁ ବେଶୀ।
ହୁଁ ଏଥର ଖରା ହେଲା ଜୋରରେ ଦିନ ସାରା, ଚାରିଟା ବେଳକୁ ବର୍ଷା ଘଡଘଡି। ଲାଇନ କଟିବାକୁ, ତଥାପି କୋଉ ମାନିଲେ, ସେଠି ପାଳନ କଲେଣି।
ହୁଁ ହୁଁ ରଜ ଟା ଆମର ଗଣ ପର୍ବ ଆଉ, ତାକୁ କିଏ ଛାଡିବ?
ହୁଁ ଯେତେ ବର୍ଷା ହଉ, ଝଡ ହଉ, ଖରା ହଉ, ଗରମ ହଉ। ହଁ ମାନିବେନି, ଯେମିତି ହେଲେ ମାନିବେ, ସେ ଯେମିତି ହେଲେ ରଜ ପର୍ବ ପାଳନ ହବ ମାନେ ହବ।
ହୁଁ ଉଁ।
ଆଉ ତମ ଆଡେ କେମିତି ହେଇଥିଲା?
ଆମ ଆଡେ ରଜ ତ ବଢିଆ ଆଉ, ଆମର ରଜ ସେଇ ମହୋତ୍ସବ ପଇଲା ଯେ ସବୁ ପ୍ରତିଯୋଗିତା କରୁଥିଲେ ଛୋଟ ଛୋଟ ଛୁଆ, ତାଙ୍କ ଡ୍ୟାନ୍ସ ହଉଥିଲା ଆଉ ମୁରୁଜ ପ ପକା ହଉଥିଲା, ଗୀତ ବୋଲା ହଉଥିଲା, ଏ ଯୋଉ ଅନ୍ଧ ବଧିର ମାନେ ଆସୁନାହାନ୍ତି ଗୋଟେ ଦଳ ହେଇକି ନା। ଉଁ ସେମାନେ ହଉଛି ତାଙ୍କୁ ଡକେଇଥିଲେ, ସେମାନେ ବି ବସିକିନା ବର୍ଷା ତ ହେଲା, ତଥାପି ତାଙ୍କୁ ଗୋଟେ ଛାତ ତଳେ ବସେଇକିନା ସେମାନେ ତାଙ୍କର ଭଜନ ସମାରୋହ କଲେ।
ହଁ ହଁ, ଆମର ସବୁ ପୁଅ ପିଲାମାନେ ତାସ୍ ଖେଳିଲେ, କବାଡ଼ି ଖେଳିଲେ, ଝିଅ ପିଲାମାନେ ବି ଆମର ମ୍ୟୁଜିକ ଯାର କବାଡି ବି ଝିଅ ପିଲା ମାନେ ସ୍ତ୍ରୀ ଲୋକମାନେ ବି କବାଡି ଖେଳିଲେ। ଦୋଳି ପଟା ଦୋଳି, ଯଉ ସିଡି ଦୋଳି, ସେ ଚକ୍ରି ଦୋଳି ଏ ସବୁ। କରି ଖେଳିଲେ, ଖାଇବା ପିଇବା ହେଲା ଭୋଜି ଭାତ ତାପରେ ସବୁ ଗୁପୁ ଚୁପ୍ ସବୁ ହେଇଥିଲା। ସବୁ ବଢିଆ ସେ ହେଲା ଆଉ, ଆମର ସବୁ ପୁରୁଷ ଲୋକ, ସ୍ତ୍ରୀ ଲୋକ, ଝିଅ ସବୁ ତ ସେଇଠି
ହଁ ହଁ।
ଘରେ ବି ହେଇଥିଲା ଘରେ ବି ସବୁ ଘରେ ବି ସବୁ ଅଲଗା ଦୋଳି ହେଇଥିଲା ଆମ ଘରେ ଦିଟା ଦୌଡି ଦୋଳି ହେଇଥିଲା ଆର ଛୋଟ ଛୋଟ ଛୁଆଟି ଅଛି ତା ପାଇଁ ହେଇଥିଲା ଗୋଟେ ତକିଆ ପକେଇ ଦେଇ ତାକୁ ଆସି ସେ ଝୁଲିଲେ।
ତମର ଯୋଉ ରଜ ଲାଷ୍ଟ ଦିନ ନୁହେଁ ତା ପର ଦିନ ଚାରି ଦିନେ ଯୋଉ ଦିନ ବସୁମତୀ ପ୍ରତି ଗାଧୁଆ କେମିତି କଣ କରନ୍ତି ତମ ଆଡେ
ହଁ ବସୁମତୀ ଗାଧୁଆ ଆମର ଯୋଉ ଶିଳ ରଜ ପୂର୍ବ ଦିନଠୁ ଶିଳ ରେ ଧୋଇକି ଯୋଉ ଘର ଦ୍ଵାର ସବୁ ପୋଛା ପୋଛି କରିଦବୁ ଋଷେଇ ପୋଛାପୋଛି କରିଦବ। ତାପରେ ଶିଳ ଧୋଇଦବ ବିରି ଚାଉଳ ସବୁ ବତରେ ଦେଇକି ସବୁ ପିଠା ପାଇଁ ସବୁ ବାଟି ଆଣିଥିବ ବାଟି ଦେଇଥିବ। ବାଟିକି ସବୁ ରଖିଦେଇଥିବୁ ଆଉ ମା ମାନଙ୍କୁ ତ ଢେଙ୍କିି ଫିଙ୍କି ଆଉ ନହେଲେ ଏବେ ତ ଢେଙ୍କିହିଁ ସବୁ ବାଟି ଆଣୁଥିଲେ। ଆଉ ଯୋଉବାଟି ଆଣିଥିବ ରଖିଦେଇଥିବ ତାପରେ ରଖିଦେଇି ରୋଷେଇ ବାସ ସବୁ ପୋଛା ପୋଛି ସବୁ କରିକି ରେଡି କରିଦବ। ଆଉ ଶିଳକୁ ଧୋଇକି ଶିଳପୁଆକୁ ଧୋଇକି ପୁରା ଡେରିକି ରଖିଦବ ସେ ତିନି ଦିନିଯାଙ୍କ ବ ବଟା ଘସା ହବନି ଯାହା ତମେ ଆଗରୁ ସବୁ ବାଟିକି ରଖିବ ନହେଲେ ଗୁଣ୍ଡ ମସଲା କରିବ ରଜରେ ବଟା ଘସା କରିବନି। ଆ ଶିଳକୁ ବାଟିକି ସେଥିରେ ସିନ୍ଦୁର ଚନ୍ଦନ ସବୁ ଲଗେଇକି ଏ ଯୋଉ ଉ ତାକୁ ଡେରିକି ରଖିଦବ। ଡେରିକି ରଖିଦବ କାନ୍ଥ ଶିଳପୁଆ ଆଉ ଶିଳପ ତାପରେ ରଜ ସରିବା ଦିନ ଯୋଉଟା ବସୁମତୀ ଗାଧୁଆ ଦିନ ଭୋରରୁ ଉଠିକି ସୂର୍ଯ୍ୟୋଦୟ ପୂର୍ବରୁ ଗାଧେଇକି ଗାଧୋଇକି ଶିଳ ନେଇକି ବାହାରକୁ ଯିବ ବାହାରେ ଯଉ ବାହାରଟା ଧୋଇଦବ ଟିକେ ଶୀଳ ସେଇଠି ରଖିକି। ଅ ଶିଳକୁ ପୁରା ହଳଦୀ ଯୋଉ ଖଣ୍ଡ ହଳଦୀ ଦେଇକି ତାକୁ ବାଟିଦବ ଶିଳରେ ଛେ ଚିକି ଶିଳୁପୂଆରେ ତାକୁ ସେ ବଟା ହଳଦୀରେ ସେ ଅ ଶିଳପୁଆକୁ ଧୋଇ ଦେଇକି ତା ଚାରିପଟା ହଳଦୀ ପାଣି ପକେଇଦବ। ତାପରେ ଶିଳରେ କଳା ପ୍ରତି କଳା ଲଗେଇଦବ ସିନ୍ଦୁର ଲଗେଇଦବ। ଚନ୍ଦନ ଲଗେଇଦବ ସବୁ ଲଗେଇ ଦେଇେକି ତାକୁ କପଡା ନାଲି କନା ଯୋଉ ସାଲୁକନା ଘୋଡେଇ ଦବ। ଘୋଡେଇ ଦେଇକି ସେଠି କଳାପାତି ତା ପାଖରେ ବି ରଖିଦବ। ରଖିଦେଇକି ସେମତି ଦୁବ ବରକୋଳି ପତ୍ର ସବୁ ଦେଇକି ଆମ୍ବ ମୁଗ ଡାଲି ଆଉ ନଡିଆରେ ପୂଜା କରିକି ପାଣି ଛଡେଇ ଦୀପ ଦୀପ ଦେଇକି ବୁଲେଇକି ପୂଜା କରିଦେଇକି ଆସିବ ଆଉ। ହୁଁ ତାପରେ ସନ୍ଧ୍ୟା ବଳକୁ ଶୂଳ ନେଇ ଆସିବୁ ଆଉ ଏମିତି ହ
ହୁଁ ହୁଁ ଏମତି ହୁଏ ତମର ନା
ହଁ ବସୁମତୀ ମୁଁ ତ ଆମର କଣ ଗ୍ରାଇଣ୍ଡର ମୁଁ ଦିନେ ପୂଜା କରିଦି ମୁଁ କହିଲି ଆମର ଶିଳ କିଣ ନଥିଲି ଶିଳ ଟା ଆଉ ରଖିଲି ବ ଆମ ମସଲା ବଟା ହଉନି ଗୁଣ୍ଡ ମସଲା ଗ୍ରାଇଣ୍ଡର ଆଉ ଶିଳ କାହିଁକି ରଖିବି ଘରେ ପଡିକି ଟାଇ ଆଉ ହ ସେଇ ଯୋଗୁ ଶିଳ ଆଉ ରଖିଲ ମୁଁ ଗୁଟେ ଦିନ ପୂଜାହବ ମୁଁ ବର୍ଷ ସାରା ଗ୍ରାଇଣ୍ଡର ବାଟିବି ଖାଇଲୁ ଗୁଣ୍ଡ ମସଲା ପକେଇଲୁ। ଆଉ ଶିଳ ଗୋଟେ ରଖିଲେ ଏଟା ହାତରୁ ପଡି ପାଡି ଯିବ ଟାଇଲ ଫାଇଲ ଫାଟିଯିବ। ଗୋଟେ ଦିନ ପାଇଁ କାଇଁ ଶିଳ ରଖିବ ତା ପାଇଁ ଠିକ ଗୋଟେ ଦିନ ସେ ବସୁମତୀ ଥିଲେ ମୁଁ ନି ଥର ହେଲେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡରରୁୁ ନେଇ ପୂଜା କରିଦେବି ସବୁ ହସିଲେ।
ନାଇଁ ଏଟା ଆଗରୁ ଆମର ଅଛି ଶିଳ ଶିଳପୁଆ ପୂଜା କରନ୍ତି ବର୍ଷ-
ହଁ ମୁଁ ବୋଇଲିି ଗୋଟେ ଖୁସି ଆଉ ଗ୍ରାଇଣ୍ଡର ପୂଜା କରିଦବା ଆଉ ତାପରେ ଏଥର ଗୋଟେ ଶିଳ ଛୋଟ। ଟିଆ ଶିଳ କିଣି ଆଣି ଖାଲି କେବଳ ସେ ବସୁମତୀ ଗାଧୁଆ ପାଇଁ ପୂଜା କରିବା କଥା
ହଁ
ଆମର ଅଛି ଓଡିଆ ପରମ୍ପରା ତ
ହଁ ଶିଳ ପୂଜା ହବ ଯାହାହଲେ ଶିଳ ଶିଳପୁଆ ଆମ ଆଡେ ବି ସେମିତି ହୁଏ ତମ ଯେତି କହିଲେ ଆମର ସେମିତି ଫୁଲ ଚନ୍ଦନ ଦିଆ ହବ କଳା ଲଗାଯିବ ସିନ୍ଦୁର ଲଗାଯିବ ହଳଦୀ ଏମିତି ଯାଇକି ଆମର କିଛି ପୂଜା କରନ୍ତି ଆଉ
ହଁ ସେମତି ଆମର ଅଛି ଆମର ଓଡିଆ ପରମ୍ପରା ଆମର ରଜ ମହୋତ୍ସବ ସେଇ ରଜ ମହୋତ୍ସବ ପାଖରେ ରହିଲି ଆଉ ଯାହା ବୁଲିବାକୁ ସେଇ ବୁଲିଲି ସେଇ ଆମର ସେଆଡ ଟ୍ରେନ ଲାଇନ ହାରିକା ଅଛି। ଜଙ୍ଗଲ ଫଙ୍ଗଲ ଅଛି ସେଇଆଡେ ସବୁ ସେଇଆଡେ ଟିକେ ବୁଲେଲି ଆଉ ବୁଲାବୁଲି କଲି। ଆଉ ସେଇ ରଜ ମହୋତ୍ସବ ପାଖରେ ତ ଦିନ କଟିଗଲା ଆଉ ହେଇଠି ଆଉ। ତାପରେ ବୁଲି ବୁଲି ଚାର୍ଟା ହେଲେ ଆସି ଘରେ ଅ ଶୋଇପ
ଓହୋ ନାଇଁ ଆମର ଏଠି କଣ କହିଲ ଶୀତଳ ଷଷ୍ଠୀ ଲାଗି ଏ ଏକାଥରେ ମାସେ ପଡୁଛି ମୀନା ବଜାର। ତା ମଝିରେ ରଜ ପଡୁଛି ଏକାଥରେ ସେ ରଜ ବେଳକୁ ଆମେ ଯାଇକି ମୀନା ବଜାରରେ ବି ବୁଲିକି ଆସୁ।
ଆମର ଏଠି ଏ ଆମର ଏଠି ପଡିଥିଲା ଶୀତଳ ଷଷ୍ଠୀ ପାଇଁ ଯାତ୍ରା ପଡିଥିଲା। ରଜ ପାଇଁ ରଜ ମହୋତ୍ସବ ହେଇଥିଲା। ତାପରେ ଶୀତଳ ଷଷ୍ଠୀରେ ବି ମନ୍ଦିର ପ୍ରତ୍ୟେକ ଶିବ ମନ୍ଦିରରେ ଆମର ପୁରା ଭିଡ ପୂଜା ପତ୍ରି ସବୁ ନୀତିକାନ୍ତିରେ ପୂଜା ହଁ ସବୁ ବଜାର ଘାଟ ଲୋକ ବାକ ଲାଇଟ ଫାଇଟ ପଡ଼ି ବାଜା ଫାଜା ବାଜି ପୁରା ପୁରା ସବୁ ମନ୍ଦିର ଖାଲି ଉଛୁଳିଲେ ସିବ ମନ୍ଦିର ପୁରା ମା ଶିବ ପାର୍ବତୀଙ୍କ ବାହାଘରରେ।
ଆ ତମ ଆଡେ କିଛି ଶୀତଳ ଷଷ୍ଠୀ କୁଏ କି?
ହଁ ଏଠି ସବୁ ଶିବ ମନ୍ଦିରରେ ପୁରା ଲାଇଟ ଫାଇଟ ଲାଗି ଯେମତି ଜାଗରରେ ଯେମିତି ହୁଏ ସେମତି ଲାଇଟ୍ ଫାଇଟି ଲାଗି ପୂରା ସବୁ ମନ୍ଦିରରେ ପୂଜା ପତିରେ ଲୋକ ବାକ ହୁଁ ଭୋଗ ରାଗ ସବୁ ଖାଇବା ପିଇବା ସବୁ।
ଓହୋ ଏଠି ବି ସେମତି ହୁଏ ଶୀତଳ ଷଷ୍ଠୀ ମାନେ ଶିବ ବିବାହ ଟା ପୁରା ସତ ଶତୁ କା ଯିଏ କହିବ ବାହାଘର ଅ ପ୍ରଶାସନ କରିକି ନୋଉଛନ୍ତି। ପୁରା ର ସଜେଇକି ଭଲ ବାଗରେ ଯୋଉ ବାହାଘର ସରିଲା ପରେ ଶିବ ପାର୍ବତୀ ଙ୍କର ତାଙ୍କୁ ଯୋଉ ମନ୍ଦିରକୁ ପୁଣି ଆଣିବେ ପାର୍ଲିଙ୍କି ଫାଲିଙ୍କି ଏ ଏତେ ବଢିଆ ସଜଇଥିବେ ଯେ ତମେ ଖା ଖାଲି ଦେଖିବ ତା ସାଙ୍ଗରେ ପୁଣି ସେ ଯୋଉ ଉ ସମ୍ବଲପୁରୀ ଯୋଉ ସିଙ୍ଗବାଜା ଉ ଯୋଉ ମାଦଳ ବାଜା ହ ଘଣ୍ଟ ପାଟି ଟି ଏମିତି ସବୁ ଆଣନ୍ତି ବ୍ୟାଣ୍ଡ ବାଜା ତି ପାଟି ତିନି ଚାରି ଟା ଖଣ୍ଡେ ଖାଲି ଦଳ ଦଳ ହେଇକି ସେମାନଙ୍କୁ ଆଣନ୍ତି କୀର୍ତ୍ତନ କରିବା ପାଇଁ ଝିଅ ପିଲାମାନେ ଆସନ୍ତି। ପୁଅ ପିଲା ମାନେ ଦିଟା ଦଳ ଅଲଗା ଅଲଗା। ସେମାନେ ବି ଆସନ୍ତି କୀର୍ତ୍ତନ ସେମାନେ କରିକି ଯାଆନ୍ତି ପୁରା ରାସ୍ତାରେ। ମ ହେଠୁ ତାପରେ ସେ ଯୋଉ ଅଲଗା ସବୁ ଦଳ ଆସ ନଥିବେ କି ଘଣ୍ଟପାଟୁଆ ହାରିକା ଏମିତି ଗୋଟେ ଗୋଟେ ତମେ ଦଳ କିଣି ଗଣିବ ଯଦି ଛଅଟା ସାତଟା ଦଳ ପୁରା ଗଣିବ। ତାପରେ ପାଲିଙ୍ଗି ଫାଲିଙ୍ଗିରେ ସେ ଯୋଉ ସଜେଇକି ଆଣୁଥିବେ ନା ପୁରା ରଥ ନଖ କରିକି ବଡ ଆକାରରେ ସଜେଇକି ପୁରା ଆଣୁଥିବେ ପୋଲିସ ପୋଲିସ ପୁରା ବହୁତ ଜଗନ୍ତି ଏତେ ଅଧିକା ହୁଏ ଏଠି।
ହଁ ଆମର ସେ ଏମିତି ହୁଏ ତ ଆମର ଏମିତି ହୁଏ ସେମତି ପୁରା ଯେମିତି ବାହାଘର ଭଳିଆ ହବ। ପ୍ରଶେସନ ସବୁ ନୀତିକାନ୍ତି ସବୁ ହବ। ଆଉ ପୋଲିସ ପୁରା ଛାଉଣୀ ହେଇଯାଇଥିବେ ଗମେଣ୍ଟ ପୁରା ପୋଲିସ ପୁରା ସ ରକାର ପୁରା ଛାଉଣୀ କରିଦେଇଥିବ ଆଉ ପୋଲିସ ନ ରହିଲେ ଗଣ୍ଡଗୋଳ ହେଇଯିବାର ସମ୍ଭବନା ତେଣୁକରି ପୋଲିସ ପୁରା ଛାଉଣୀ ହେଇଯାଇଥିବେ।
ଶୀତଳ ଷଷ୍ଠୀ ଟା ତାହେଲେ ପୁରା ମାନେ ଆମର ସବୁ ଆଡେ ହଉଛି ନା କି?
ହଁ ସେ ମହାଦେବ ପାର୍ବତୀଙ୍କର ବିବାହ ବା ହଁ ବା।
ହୁଁ ହୁଁ ମୁଁ ଭାବିଲି ଖାଲି ଇଆଡେ ଭଲ ହଉଛି ବୋଲି ଦେଖିଲାବେଳେକୁ ତମେ କହୁଛ ତମ ଆଡେ ବି ଭଲ ହଉଛି।
ହଁ ହଁ ଆମ ଆଡେ ବଢିଆ ହଉଛି ନା ସବୁ ଯେମିତି ହବା କଥା ସେମିତି ହଉଛି ପୋଲିସ ପୁରା ହ ପୋଲିସ ପୁରା ସଜାଗ ହେଇକି ରହିଛନ୍ତି ଯେମିତି ହବା କଥା ଆମର ହେଉଛି।
ତମ ଆଡେ କଣ ଶିବ ବିବାହରେ ଯୋଉ ବାହାଘର କରନ୍ତି ସମୁଦୀ ସମୁଦୁଣୀ ହେଇକି କରନ୍ତି ସେମିତି ବି ହୁଏ।
ହଁ ଆମର ଏଠି କରୁଛନ୍ତି ସିଏ ଶିବ ଯୋଉ ବର ପକ୍ଷରୁ ରହିବେ କନ୍ୟା ପକ୍ଷରୁ ରହିବେ ଯେମିତି ନିର ବନ୍ଧ ହବ ସ୍ବୀକାର ହବ ସବୁ କିଛି ଯେମିତି ମଣିଷ ବାହାଘର ସେମିତି ଶିବ ପାର୍ବତି ଙ୍କ ବାହାଘର।
ହୁଁ ହୁଁ ହଁ ଆମର ପ ଏଠି ସେମିତି ହଉଛି ବା।
ହଁ ସବୁ ହବ ପା ସବୁ ସବୁ ମନ୍ଦିର ପୁରା ଭିଡ଼।
ହଁ ସେଠୀତଳ ଷ୍ଠଟି ଲାଗି ଯୋଉ ମୀନା ବଜାର ପଡିଥିଲା ପୁରା ପହିଲା ପାଞ୍ଚ ରୁ ପହିଲା ଯେ ଯୋଉ ଏଇ ସରିଲା ଏଇ କାଲି ଗଲା କାଲି ସରିଲା
ହଁ ଆମର ଏଠ ହ ସେଇ ବଜାର ତ ପଡେ କିନ୍ତୁ ଏଇ ଯାତ୍ରା ଏମିତି ହୁଏ ସବୁ ମନ୍ଦିରରେ ଆମର ଏଠି ଯାତ୍ରା ପୁରା ଯୋଉ ଖରା ଦିନେ ଗୋଟେ ମେଳା ପଡେ ମିନା ବଜାର କହନ୍ତି ବାଣିଜ୍ୟ ବୈଶାଖୀ ମେଳା, ସିଏ ଗୋଟେ ପଡିବ ପୁରା ବଡ ଯାତ୍ରା ପୁରା ଜିନିଷ ର ସବୁ କିଣାକୁୁଣି ଷ୍ଟେସନାରି ଠୁ ଆରମ୍ଭ କରି ଶାଢୀ ସବୁ ଅଲ ସବୁ ସବୁ ସମସ୍ତ ଜିନିଷ ପଡିବ। ବାଣିଜ୍ୟ ବୈଶାଖ ମେଳ ସେଟା ଖରା ଦିନ ପଡିବ ଏପ୍ରିଲ ରୁ ମେ ମାସ ଭିତରେ ପଡିବ ଆଠ ଦିନ ଦଶ ଦିନ। ତାପରେ ଗୋଟେ ଶୀତ ଋତୁରେ ପଡିବ ଶିଶିର ମେଳା। ଶିଶିର ମେଳା ସେମିତି ଶୀତ ଦିନରେ ଶୀତକାଳୀନ ବର୍ଷ ସବୁ ଜିନିଷ ମିଳିବ। ଆମେ ସେଠିକି ଯାଉ ବଢିଆ ସବୁ ଜିନିଷ ଭେନିଟ ଠୁ, ଚପଲ ଠୁ, ଡ୍ରେସ ପତ୍ର ସବୁ ଖାଇବା ପିଇବା ପୁରା ବଡ ଯାତ୍ରା ଗୋଟେ ବାଣୀ ବାଣିଜ୍ୟ ବୈଶାଖୀ ମେଳା ପଡିବ, ଆଉ ଗୋଟେ ପଡିବ ଶିତେ ସି ଶିର ମେଳା ଗୋଟେ ପଡ଼ିବ, ଦିଟା ଯାକ ବଢିଆ ଲାଗେ ଆମେ ଯାଉ ବୁଲିକି ଆସୁ।
ଓହୋ ଓ ହଉ।
ହଉ ତାହେଲେ ହଉ ମୁ ରଖୁଛି।
ହଁ ରଖ କାଲି କଥା ହେବା ପରେ।
ହଁ